ହ
କଣ କରଚୁ?
ଏଇ ବସିଚି ଆଉ। ତୁ କଣ କରୁଛୁ?
ମୁଁ ବସିଛି। କଣ ଖାଇଛ?
ଖାଇଥିଲି ଭାତ, ଡାଲି ପୋଟଳ ତରକାରୀ ତୁ କଣ ଖାଇଥିଲୁ?
ମୁଁ ଖାଇଛି ଭାତ ଡାଲି ଆଉ ବେସର । ତୁ ଫାଙ୍କା ଅଛୁ ନା କଣ କରୁଚୁ?
ନାଇଁ ଏ ଫାଙ୍କା ଅଛି ଆଉ କହୁନୁ।
ହୋ କଥା ହେଇଥାନ୍ତେ ଦୀପାବଳୀ ବିଷୟରେ।
ହଁ କହ।
ହଁ । ଦୀପାବଳି ହେଉଚି ହିନ୍ଦୁ ଧର୍ମର ସବୁଠାରୁ ବଡ ଓ ଆନନ୍ଦ ଆନନ୍ଦର ପର୍ବ। ଆଉ ଦୀପଉତ୍ସବ ଆଲୋକର ପର୍ବ ବି କୁହାଯାଏ। ଦୀପାବଳି ଶବ୍ଦର ଅର୍ଥ ହେଲା ଦୀପ ମାନଙ୍କର ପନ୍ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପର୍ବ ପାଳନ କରାଯାଏ। ସାରା ଭାରତ ସହିତ ବିଶ୍ଵର ବିଭିନ୍ନ ଦେଶରେ ବସବାସ କରୁଥିବା ହିନ୍ଦୁ ଅ ଜୈନ ଶିଖ ଭାଇ ମାନେ ଏଇ ପର୍ବକୁ ବଡ ଧୁମଧାମ ରେ ପାଳନ କରନ୍ତି। ଅନେକ ପୌରାଣିକ କାହାଣୀ ମଧ୍ୟ ଲୁଚି ରହିଛି ଯଉଟା ରାମଙ୍କର ଅଯୋଧ୍ୟ୍ୟା ପ୍ରତ୍ୟାବର୍ତ୍ତନ କରିବା। ଓ ସବୁଠୁ ପ୍ରସିଦ୍ଧ କାହାଣୀ ଅନୁସାରେ ଚଉଦ ବର୍ଷ ବନବାସ ଓ ରାବଣ ବଧ କରି ଭଗବାନ ଶ୍ରୀରାମ ମ ମାତା ସୀତା ଓ ଲକ୍ଷ୍ମଣ ଯେବେ ଅଯୋଧ୍ୟା ଫେରିଲେ ସେଦିନ ଅଯୋଧ୍ୟା ବାସି ସାରା ନଗରୀକୁ ଦୀପରେ ସଜେଇ ଦେଇଥିଲେ। ସେଇ ଦିନରୁ ଆଲୋକର ପର୍ବ ଆରମ୍ଭ ହେଲା। ଏହା ଅଧର୍ମ ଉପରୁ ବିଜୟ ର ପ୍ରତୀକ ଗୋଟେ ଦେଖେଇଲା। ଆଉ ମହାଲକ୍ଷ୍ମୀଙ୍କର ବି ପୂଜା କରାଯାଏ ଯେମିତି ସେଦିନ ସମୁଦ୍ର ମନ୍ଥନ ସମୟରେ ମା ମହାଲକ୍ଷ୍ମୀ ଆର୍ବିଭାବ ହୋଇଥିଲେ ତେଣୁ ବ୍ୟବସାୟୀ ଓ ଗୃହସ୍ଥ ଲୋକେ ଧନ ସମ୍ପଦ ର ଦେବୀ ମା ଲକ୍ଷ୍ମୀ ଓ ଜ୍ଞାନର ଦେବତା ଭଗବାନ ଗଣେଶଙ୍କୁ ବି ପୂଜା କରନ୍ତି। ଆଉ ଲୋକେ ବିଶ୍ଵାସ କରନ୍ତି ଯୋଉ ଯେଉଁ ଘର ପରିଷ୍କାର ପରିଚ୍ଛନ୍ନ ଓ ବି ଦିପରେ ଆଲୋକିତ ହେଉଥିବ ସେ ଘରେ ମା ଲକ୍ଷ୍ମୀ ବାସ କରନ୍ତି। ଆଉ ବି ଏମିତି କାହାଣୀ ଅଛି ଯୋଉଟା ଶିଖ ଧର୍ମରେ ସେଦିନ ଷଷ୍ଠ ଗୁରୁ ଗୁରୁ ହରଗୋବିନ୍ଦ ଯିଏ ଅମୃତସର କିଲାରୁ ମୁକ୍ତ ହୋଇ ଫେରିଥିଲେ। ଆଉ ଜୈନ ଧର୍ମରେ ଧର୍ମବଳମ୍ବୀ ମାନଙ୍କ ପାଇଁ ମା ମହାବୀରଙ୍କ ନିର୍ମାଣ ବି ଦିବସ ବି ଗୋଟେ ହେଇଥିଲା। ଓଡିଶାରେ ଦୀପାବଳି ପାଳନ କରାଯାଏ ଯେମିତି ଆମ ବଡ ବୁଡୁଆ ପୋଡା ହୁଅନ୍ତି ଦୀପାବଳିର ପରଦିନ ଓଡିଶାରେ ବଡ ବଦୁଆ ପୋଡା ହୁଏ। ଲୋକେ ଶୁଖିଲା ଜୁଆର କାଠି ବାନ୍ଧି ଗୋଟେ ଲମ୍ବା ଦଣ୍ଡ ଉପରେ ବାନ୍ଧି ପୋଡନ୍ତି। ଏହାକୁ ଆମେ ବଡ ଠାକୁରଙ୍କ ପାଇଁ ଆଲୋକ ବୋଲି ବିଶ୍ଵାସ ବି କରିଥାଉ ଅପ୍ ବୋଲ ହେଇମାନେ ନୂଆ ଖାତା ଖୋଲନ୍ତି। ଯାହାକୁ ହରିହରଣ ତା ଖାତା ବୋଲି ବି କୁହାଯାଏ। ହଉ ସ ସଜେବାଜେ ମିିକସବ କରନ୍ତିୁ ଯ ଦୀପାବଳି ର। ପନ୍ଦର ଦିନ ଆଗରୁ ଲୋକ ଲିପା ପିଛା କରନ୍ତି ଚୂନ ମାରନ୍ତି ରଙ୍ଗ ଦିଅନ୍ତି। ଆଉ ରଙ୍ଗୋଲି ପକାନ୍ତି ବୁଗୁନା ଦିଅନ୍ତି। ଏମିତି ସବୁ କବାଟ। ଝରକା ସବୁ ଜାଗାରେ ମାଟି ଦୀପ ମୋହବତୀ ଜଳାଯାଏ। ଆଉ ପିଲାମାନେ ଆତ ସୁଭ ଯାଏ ବାଣ ଯୋଉ ଫୁଟେଇ ଖୁସି ମନାନ୍ତି। ଘରେ ଘରେ ଲଡୁ, ରସଗୋଲା, ପେଡା ଚକୁଳି ପିଠା ପୋଡ ପିଠା ଆଉ ଏଇଡ ସବୁ ପ୍ରସ୍ତୁତ ବି କରାଯାଏ ଭାଇ ଭଉଣୀ ପଡୋଶୀ ମାନଙ୍କୁ ମିଠା ବାଣ୍ଟିବା ସହିତ ଉ ପରମ୍ପରା ବି ରହିଛି। ଆଉ ଦୀପାବଳି ଆମକୁ ଅନେକ କିଛି ଶିକ୍ଷା ବି ଦିଏ ଯେମିତି ଦୀପର ଆଲୋକ କରି ଆମେ ମଧ୍ୟ ଜ୍ଞାନର ଆଲୋକରେ ଅଜ୍ଞାନ ଅନ୍ଧକାର ଦୂର କରିପାରିବା। ଆଉ ନୂଆ ଲୁଗା ପିନ୍ଧିବା ଭଳି ଆମେ ମନରୁ ଘୃଣ ଈର୍ଷା ଲୋଭ ତ୍ୟାଗ କରି ନୂଆ ଭାବନା ଗ୍ରହଣ କରିପାରିବା। ଆଉ ମା ଲକ୍ଷ୍ମୀଙ୍କୁ ପୂଜା ଆମକୁ ପରିଶ୍ରମ କରି ଧନ ଅର୍ଜନ କରିବା ଓ ସେ ଧନକୁୁ ଭଲ କାମରେ ଲଗେଇବା ବି ଶିଖାଏ। ଦୀପାବଳି କେବଳ ଦୀପ ଜାଳିବାର ପର୍ବ ନୁହଁ ଏହାଉଛି ଆନନ୍ଦ ବାଣ୍ଟିବାର ପ୍ରେମ ବଢେଇବାର ଓ ଏକତା ଦେଖାଇବାର ବି ପର୍ବ ହୋଇଥାଏ ଆଜି ପରିବେଶ ପ୍ରଦୂଷଣକୁୁ ଦେଖି ଆମେ ଶବ୍ଦ ଓ ଧୂଆଁ ବିହୀନ ଅ ଆତ ସେ ଫୁଟାଇବା ଗଛ ଲଗେଇବା ଅ ଗରିବ ମାନଙ୍କ ସାହାଯ୍ୟ କରି ପ୍ରକୃତ ଅର୍ଥରେ ଦୀପାବଳି ପାଳନ କରିବା ଉଚିତ। ଆମ ଜୀବନରେ ଆଲୋକ ଆଣିବା ସହିତ ଅନ୍ୟ ବି ଜୀବନକୁ ମଧ୍ୟ ଆଲୋକିତ କରିବା ଶିଖିବା ଆମେ ଆଉ ଆମ ଗାଁରେ ସେମିତି ଉ ଆଉ ଆମ ଘର ଝଡଝଡି ବି ହୁଏ ମୁଁ ମୋ ମାମା ଘରେ ଝଡାଝଡି କରୁ ଆଉ ମୋ ବାବା ବି ବାଣ ସବୁ ଆଣନ୍ତି ଆଉ ମୋ ନନା ବି ଆଣେ। ଆ ଘରେ ପୋଡ ପିଠା, ଚକୁଳି ପିଠା, ଇଟଲି, ପିଠା ପେଡା ଏଡା ସବୁ ବି ଆସେ ଆଉ ମୁଁ ରଙ୍ଗୋଲି ବି ପକାଏ। ଆଉ ଗଲାମ ଚଉରାକୁ ଦୀପ ଆଉ ଯୋଉ ମୋହମ୍ ଵତିରେ ସେଇଟା ସବୁରେ ଏମତି ସଜେଇ ଦିଏ। ମୁଁ ମୋ ସାଙ୍ଗ ମାନଙ୍କୁ ବି ଡାକେ ଆମ ଘରକୁ ଆସନ୍ତି। ଆଉ ଆମ ଗାଁ ରେ ଭଲ ହୁଏ। ସେଇଟା ସେଇପାଇକା ମୁଁ ସାଙ୍ଗ ମାନଙ୍କୁ ସବୁ ଡାକେ ସେମାନେ ଆସନ୍ତି ସବୁ। ଆମେ ମିଶିକି ବାଣ ଫୁଟାଉ। ଏମିତି ଆଉ ତୁ କଣ ସବୁ ଜାଣିଛୁ କହିଲୁ?
ହଁ ମୁଁ ଜାଣିଛି ଏହାକୁ ଆଲୋକର ପର୍ବ ବୋଲି କୁହାଯାଏ। ଏଇ ଦିନ ଲୋକମାନେ ନିଜ ଘରକୁ ସଫା କରି ଦୀପ ରଙ୍ଗୋଲି ଫୁଲରେ ସଜାନ୍ତି। ସନ୍ଧ୍ୟା ବେଳେ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ସମସ୍ତେ ନୂଆ ବସ୍ତ୍ର ପିନ୍ଧନ୍ତି ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି ଏବଂ ମିଠା ବାଣ୍ଟନ୍ତି। ଗାଁରେ ଏହି ପର୍ବ ଆମକୁ ଅନ୍ଧକାର ଉପରେ ଆଲୋକ ଅସତ୍ୟ ଉପରେ ସତ୍ୟ ଧର୍ମ ଧର୍ମର ବିଜୟ ବାର୍ତ୍ତା ଦେଇଥାଏ। ଦୀପାବଳି ପାଳନ ସମୟରେ ଆମେ ପରିବେଶର ସୁରକ୍ଷା ପାଇଁ କମ ବାଣ ଫୁଟାଇବା। ଏବଂ ସମସ୍ତଙ୍କ ସହ ଆନନ୍ଦ ବାଣ୍ଟି ର ଉଚିତ। ତାପରେ ଏଇ ଦିନ ସମଗ୍ର ଦେଶରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୁଏ ଦୀପାବଳି ପୂର୍ବରୁ ଲୋ ସେମାନେ ନିଜକୁ ଘର ଦ୍ୱାର ସଫା କରି ସୁନ୍ଦର ଭାବରେ ସଜାନ୍ତି ସନ୍ଧ୍ୟାବେଳେ ଘର ମାଟିର ଦୀପ ଲଗାନ୍ତି। ଜଙ୍ଗଲରେ ଅଳଙ୍କାର ଫୁଲରେ ସଜେଇଥାନ୍ତି। ଏହିଦିନ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ସମସ୍ତେ ସୁଖ ଶାନ୍ତି ସମୃଦ୍ଧି ପ୍ରାର୍ଥନା କରନ୍ତି ଦୀପାବଳି ସହ ଅନେକ ପୌରାଣିକ କାହାଣୀ ଜଡ଼ିତ ଅଛି ନିସ୍ପେସିତ କରାଯାଏ ଯେ ଭଗବାନ ଶ୍ରୀରାମ ଚଉଦ ବର୍ଷର ବନମାସ ଶେଷରେ ଅଯୋଧ୍ୟା ଫେରିଥିବା ବେଳେ ଲୋକମାନେ ଦୀପା ଜଳାଇ ତାଙ୍କୁ ସ୍ୱାଗତ କରିଥିଲେ। ସେହି ସ୍ମୃତିରେ ଆଜି ମଧ୍ୟ ଦୀପାବଳି ପାଳନ କରାଯାଏ। ଏହି ପର୍ବରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧନ୍ତି। ପିଠା ଖାଆନ୍ତି ପିଠା ଖାଆନ୍ତି। ସମସ୍ତଙ୍କୁ ଶୁଭେଚ୍ଛା ଜଣାନ୍ତି ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଖୁସିରେ ସମୟ ବିତାନ୍ତି। ଗରିବ ଓ ଅସହାୟ ଲୋକ ସୁ ସାହାଯ୍ୟ କରିବା ମଧ୍ୟ ବ ର ଏକ ମହାନ ବାର୍ତ୍ତା ଦୀପାବଳି ଆମକୁ ଅନ୍ଧକାର ଉପରେ ଆଲୋକ ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟର ଶିକ୍ଷା ଦେଇଥାଏ। ତେବେ ବାଣ ଫୁଟାଇବା ସମୟରେ ପରିବେଶ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ୍। କମ୍ ଶବ୍ଦ ଓ କମ୍ ଧୂଆଁ ସୃଷ୍ଟି କରିବା ବାଣ ବାଣ ବ୍ୟବହାର କରିବା ଉଚିତ। ପରି ପରିଶେଷରେ ଦୀପାବଳି କେବଳ ଦୀପ ଓ ଏହା ପ୍ରେମ ଏକତା ଶାନ୍ତି ଭାଇଚାରାର ପର୍ବ ଆମେ ସମସ୍ତେ ମିଳିମିସି ସେହି ପର୍ବ କୁ ଆନନ୍ଦ ଓ ଦାୟିତ୍ୱର ସହ ପାଳନ କରିବା ଉଚିତ୍। ଦୀପାବଳି ପୂର୍ବରୁ ଲୋକମାନେ ନିଜ ଘରକୁ ସଫା କରନ୍ତି। ମିଠା ଖାଆନ୍ତି ପିଠା ଖାଆନ୍ତି ଘରର ଚାରିପଟେ ମାଟିର ଦୀପ ଲଗାନ୍ତି। ଦି ରଙ୍ଗୋଲି କରନ୍ତି। ନୂଆ ନୂଆ ଅଳଙ୍କାର କିଣନ୍ତି ନୂଆ ନୂଆ ଅଳଙ୍କାର ପିନ୍ଧନ୍ତି ସନ୍ଧ୍ୟାବେଳେ ମା ଲକ୍ଷ୍ମୀ ମୋ ଗଣେଶକୁ ପୂଜା କରନ୍ତି ସୁଖ ଶାନ୍ତି ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି। ଦୀପାବଳି ସହ ଅନେକ ପରମାତ କାହାଣୀ ବି ଜଡ଼ିତ। କିଛି ବିଶ୍ୱାସ କରାଯାଏ ବି ଭଗବାନ ଶ୍ରୀରାମ ଛଉଦ ବର୍ଷର ବନବାସ ଶେଷ କରି ଅଯୋଧ୍ୟାକୁ ଫେରିଥିବା ସମୟରେ ଦୀପ ଜଳାଇ ତାଙ୍କୁ ସ୍ୱାଗତ କରିଥିଲେ ସେହି ସ୍ମୃତି ପାଇଁ ଦୀପାବଳି ପାଳନ କରାଯାଇଥିଲା। କେତେକ ସ୍ଥାନରେ ଏହି ଦିନକୁ ମା ଲକ୍ଷ୍ମୀର ଆବିର୍ଭାବ ଦିବସ ଭାବେ ବି ପାଳନ କରାଯାଏ। ଏହି ପର୍ବରେ ସମସ୍ତେ ଉ ସଦସ୍ୟ ଏକାଠି ହୋଇ ଆନନ୍ଦର ସହ ସମୟ ବିତାନ୍ତି। ଏହି ପର୍ବ ଆମ ମନର ପ୍ରେମ ଭାଇଚାରା ଏକତାର ଭାବନା ସୃଷ୍ଟି କରିଥାଏ। ଦୀପାବଳି ଆମକୁ ଅନ୍ଧକାରର ଉପରେ ଆଲୋକ ଦେଖାଇଥାଏ ତେବେ ଆଜିକାଲି ଅଧିକ ବାଣ ଫୁଟାଇବା ନାହିଁ। ବାୟୁ ଶ ଶବ୍ଦ ପ୍ରଦୂଷଣ ବଢ଼ୁଛି, ତେଣୁ ଆମେ ପରିବେଶ ଅନୁକୂଳ ଭାବରେ ଦୀପାବଳି ପାଳନ କରିବା। କମ୍ ବାଣ ଫୁଟେଇବା, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା। ପରିବେଶରେ ଦୀପାବଳି କେବଳ ଦୀପର ପର୍ବ ନୁହେଁ ବରଂ ଏହା ଆନନ୍ଦ ହୁଁ। ଆନନ୍ଦ ଶାନ୍ତି ମାନବିକତାର ପର୍ବ ଏହି ପର୍ବ ଆମକୁ ଶ୍ରଦ୍ଧା ଭଲ କାମ କରିବା ସମସ୍ତଙ୍କ ସହ ପ୍ରେମରେ ପ୍ରେରଣା ଦବା। ଆଉ ଦୀପାବଳି ଦିନ ଆମେ ଘରେ ସବୁ ମିଠା ଖାଉ ପିଠା ଖାଉ ଭାଇ ଭଉଣୀ ମିଶି କି ବାଣ ଫୁଟାଉ, ସନ୍ଧ୍ୟା ହେଲେ ଯାଇ ବାଣ ଫୁଟାଉ ବା ବା ଆଣିଥାନ୍ତି। ଦେଇ, ଭାଇ ସବୁ ବାଣ ଆଣିଥାନ୍ତି। ଆମେ ସବୁ ରାତିରେ ଯାଇ ଫୁଟୋଉ, ଆଉ ଗାଁରେ ସବୁ ପିଠା ବାଣ୍ଟୁ। ଉଁ ସ ରାତିରେ ଆମେ ପିଠା ଖାଉ, ପିଠା ଖାଇ ଖାଇ ବି ଯାଇ ବାଣ ଫୁଟେଇଦେଉ।
ଆଉ ମଁ ଟିଭିି ଦେଖୁ, ଖେଳିବାକୁ ଯାଉ ଆଉ ଆମେ ଖେଳୁ ଲୁଚକାଳି ଖେଳୁ, କବାଡ଼ି ଖେଳୁ ଆଉ ବାଣ ଫୁଟୋଉ, ତାଳ ଫଟକା ଫୁଟୋଉ ଉଁ ରସଣ ବାଣ ଫୁଟାଉ ତେଲ ଲୋକ ବାଣ ଆଉ କୁମ୍ପି ବାଣ ସବୁ ଏମିତି ଆମେ ସବୁ ଫୁଟାଉ। ଏ ତମର ସବୁ କେମିତି ଫୁଟା? ଗାଁରେ କେମିତି ପାଳନ କର?
ଆମର ଭି ସେମିତି ଆଁ ଦୀପାବଳି ପନ୍ଦର ଦିନ ଉ ମୋ ମାମାର ମୋର ପୁରା ଘର ଝାଡୁ ହଁ ସବୁ ଧୁଆ ଧୁଇ ବି କରୁ। ଓ ମୁଁ ଆ ପିଠା ବି ସବୁ କରେ, ମୋ ବାପ ସବୁ ଘିଅ ବଳି ଆଉ ତୁ କୋଉ ବାଣ ଆଣିଚୁ? ଆଉ ବାଣ ଫୁଟୋଉ, ସନ୍ଧ୍ୟାବେଳେ ମନ୍ଦିର ବି ଯାଉ, ଆମ ଗାଁ ରେ ସବୁ ଶିବ ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର ଅଛି ହନୁମାନ ମନ୍ଦିର ଅଛି, ମଙ୍ଗଳା ମନ୍ଦିର ଅଛି। ଏବେ ସବୁ ମନ୍ଦିର ଅଛି ଆମର ସବୁଆଡେ ଯାଉ ବୁଲି ଆସୁ, ତାପରେ ଯାଇକି ବାଣଫୁଟୋଉ। ଆଉ ପିଠା ଖାଉ, ମୋ ସାଙ୍ଗମାନେ ସବୁ ଆସୁଛନ୍ତି ତାଙ୍କୁ ପିଠା ଦିଏ। ଆଉ ବାଣ ବି ଦିଏ ସିଏବି ଫୁଟାନ୍ତି। ଏମିତି ସବୁ ଆଉ ହଉ ପଛରେ ନହେଲେ କଥା ହବା ମୋର ଟିକେ କାମ ଅଛି।
ହଉ ଆଉ।